ଭଉଣୀ କଣ କରୁଛ?
ବସିଛି ଭଉଣୀ ଆପଣ?
ମୁଁ ବି ବସିଛି କୁଆଡେ ବୁଲିବାକୁ ଯାଉନାହାନ୍ତି ଆପଣ?
ନାଇଁ ଭଉଣୀ ଏବେ ବ ବର୍ଷା ହଉଛି ନା। ସେଥିପାଇଁ ଯାଇନି।
ଆଚ୍ଛା ଆପଣଙ୍କର ସେପଟେ ବର୍ଷା ହଉଛି କି?
ହଁ ଆଜି ହଉଛି।
ଆଚ୍ଛା ଆମର ଏପଟେ ବର୍ଷା ହେଉନି। ବର୍ଷା ପାଣିପାଗ ଦେଖେଇଥିଲା ପରନ୍ତୁ ହେଲାନି କଣ କେଜାଣି
ହଁ ଗୋଟେ କାନି ଦେଖଉଛି ଆଉ ଗୋଟେ ସେପଟେ ହେଇଯାଉଛି।
ହଁ ଠିକ କଥା ହଁ ହଉ ଛାଡନ୍ତୁ ଏ ବିଷୟରେ ଅ ଆପଣ ଏବେ କିଛି କିଣିବାକୁ ଯାଇନାହାନ୍ତି?
ଏବେ ଯାଇଥିଲି ଉ ଅ କିଣିବାକୁ।
କଣ?
ଏମିତି ଘରର ସାମାନ
ଆଚ୍ଛା କଣ କଣ କିଣିଲେ?
ଏମିତି କିରାନୀ ସାମାନ ହିଁ କିଣିବାକୁ ଯାଇଥିଲି। ସବୁ
ଆଚ୍ଛା ତାହେଲେ ମସଲା ଚାଉଳ ରୁଟି ପାଇଁ ଅଟା ଏସବୁ କିଣିଥିବେ ସାଏଦ୍ ବଧେ?
ହଁ ସବୁ ସେ ସବୁ ହ୍ନି।
ଠିକ ଅଛି। ଆଉ ବର୍ତ୍ତମାନ କିଛି ନୂଆ ପୋଷାକ ଆପଣ କିଣି ନାହାନ୍ତି?
ନୂଆ ପୋଷାକ ହଁ କିଣିଥିଲି ଏବେ ରଜ ପାଇଁ
ଆଚ୍ଛା ରଜ ପାଇଁ କିଣିଥିଲେ।
ହଁ।
କଣ କିଣିଥିଲେ ଚୂଡ଼ିଦାର?
ହଁ ଚୁଡ଼ିଦାରି କିଣିଥିଲି।
ଠିକ ଅଛି ଆପଣ ଚୁଡ଼ିଦାର କୋଉ ରଙ୍ଗର କିଣିଲେ?
ମୁଁ କିଣିଲି ରଙ୍ଗ ଆଉ କଳା।
ରଙ୍ଗ କଳା ମାନେ ତାହେଲେ ସାଏଦ ଏ ବୋଧେ ଆପଣଙ୍କର ପୋଷାକ ମାନେ ଉପର ଡ୍ରେ ପୋଷାକ ଟା କଳା ଥିବ।
ହଁ ଆଉ ତଳ ପୋଷାକ ଟା ରଙ୍ଗ ଆଉ ତାର ଚୁନିଟା ଉଁ କଳା ଆଉ ରଙ୍ଗ ମିଶିକି
ଆଛା ଠିକ ଅଛି ଗୋଟେ ମିଶ୍ରଣ ହେଇକି ହେଇଛି ତାହେଲେ ନାଇଁ
ହଁ ଆପଣଙ୍କର କୋଉ ରଙ୍ଗ ପସନ୍ଦ?
ମତେ ସାଧାରଣତଃ ହ ସୁନେଲି ରଙ୍ଗ ମାନେ ସୁନା କଲର ସୁନା ରଙ୍ଗର ଯୋଡା ଥିବ। ସେ ରଙ୍ଗ ଟା ବହୁତ ତ ଟିକେ ସୁନ୍ଦର ଦେଖାଯାଏ ଖରାକୁ ଗଲେ ମଧ୍ୟ ସେଇଟା ବହୁତ ଚମକଦାର ହେଇଥାଏ ନାଁ।
ହଁ।
ସେଠି ହଁ। ସେଥିପାଇଁ ମତେ ସେଇ ରଙ୍ଗଟି ବହୁତ ପସନ୍ଦ ଆପଣଙ୍କ କୋଉ ରଙ୍ଗ ପସନ୍ଦ?
ମୋତେ ତ ବେଶୀ କଳା ହିଁ ପସନ୍ଦ।
ଆଛା କାହିଁକି? ।
କାହିଁକି ତ ସେମିତି ଜାଣିନି ବାକି ମତେ ସେଇଟା ଟିକେ ବେ ବେଶୀ ପସନ୍ଦ ହଉଛି ଯଉଠି ବି ଦେଖେ ସେଇଠିକି ପସନ୍ଦ ହେଇଯାଏ ସେଇଟା ଧରିିକି ପଳେଇ ଆସେ ଛି
ଆଚ୍ଛା ତାହେଲେ ସେଇଟା ଆପଣଙ୍କର ମନର ପସନ୍ଦ। ସେଇ ରଙ୍ଗ ଟା ତାହଲେ ନାଇଁ?
ହଁ।
ହଉ ଠିକ ଅଛି ଆଉ ହେଲେ ଘର ପାଇଁ ଏବା ଆଉ କିଛି ଆପଣ କିଣିନାହାନ୍ତି କି ମାନେ ଯେମିତି କି ବେଡସି ଏ -ଟି -କି ଯାହା କିଛି ବି ଘର ସଜେଇବା ଉପକରଣ କିଛି କିଣିନାହାନ୍ତି?
ନାଇଁ ଏବେ ତ କିଛି କିଣିନି ସବୁ ତ ଆଣିଛି। ବାକି ଏବେ କିଛି ଆଣିନି ରଜ ପାଇଁ ହିଁ ଆଣିଥିଲି ମୋ ପାଇଁ ଆଉ ମମି ପାଇଁ ଆଉ ଆପଣ କଣ କିଣିଲେ?
ମୁଁ ଯାଇଥିଲି ଘର ଉପକରଣ ପାଇଁ ଆଣିଛି ବେଡସିଟ ଟାଣିଛି ଆଉ ତକିଆ ର ଆଉ ଖୋଳ ଟା ଆଣିଛି।
କୋ କୋ କୋଉ ରଙ୍ଗର ଆଣିଛନ୍ତି?
ମତେ ଯେହେତୁ ସୁନେଲି ରଙ୍ଗ ପସନ୍ଦ ମୁଁ ହଳଦିଆ ଆଉ ସୁନେଲ ରଙ୍ଗ ସେଥିରେ ଟିକେ ମାଟିଆ ରଙ୍ଗ ବି ଅଛି ଆଉ ଧଳା। ସେଇ ସେ ସବୁ ରଙ୍ଗ ମିଶିକି ଅଛି। ତା ସହ ତକିଆରେ ପକ୍ଷୀ ଗୁଡାକର ବି ଚିତ୍ର ଅଛି।
ଆଛା ବହୁତ ସୁନ୍ଦର ଲାଗୁଥିବ।
ହଁ ବହୁତ ହି ସୁନ୍ଦର ଲାଗୁଛି। ଆଉ ବର୍ତ୍ତମାନ ଆପଣଙ୍କ ଦେହ କେମିତି ଅଛି?
ମୋର ଦେହ ଏବେ ଟିକେ ଦି ଦିନ ତଳେ ଟିକେ ଖରାପ ଥିଲା ଯେହେତୁ ବର୍ଷା ହଉଛି। ତ ତା ପାଇଁ ଟିକେ ଖରାପ ଥିଲା ଏବେ ଟିକେ ଭଲ ଅଛି।
ଠିକ ଅଛି। ବର୍ଷା ପାଗ ସେପଟେ କହୁଛନ୍ତି ଆପଣ ବର୍ଷା ହଉଛି ତ ଟିକେ ନିଜର ଯତ୍ନ ନିଅନ୍ତୁ ଅଧିକ ଧିକ
ହଁ ବାକି ସକାଳେ ବହୁତ ଖରା ହଉଚି।
ହଁ।
ସନ୍ଧ୍ୟା ଟାଇମ୍ ରେ ଏତେ ବର୍ଷା ହେଇଯାଉଚି ତ ସକାଳର ଖରାଟା ସ ବୁ ଭୁଲି ହେଇଯାଉଚି ଥଣ୍ଡା ଲାଗୁଚି।
ହଁ ଠିକ କହିଲେ। ବାକି ଏ ପଟେ ତ ହଁ କୁହନ୍ତୁ।
ନୂଆ ପାଣି ମିଶୁଚି ନା ସେଥିପାଇଁ ଥଣ୍ଡା ଦେହ ଟିକେ ଖରାପ ହେଇଯାଉଛି ଆଉ।
ହଁ ସେଟା ନୂଆ ପାଣି ଆସିଲେ ସବୁ କିଛି ସଂକ୍ରମି ତ ହେଇଥାଏ ନା ସଂକ୍ରମଣ ଚାଲେ ବି ସ ଥଣ୍ଡା ଛିଙ୍କ ଜଣଙ୍କୁ ହେଇଥିବ ସେଇଟା ତ ସଂକ୍ରମିତ ରୋଗ। ହେଇଯାଏ ଆଉ। ବର୍ତ୍ତମାନ ବି ତ ଚାଲିଛି ସଂକ୍ରମିତ ପାଣିପାଗ ସବୁ।
ହଁ।
ହଁ ମୁଁ କାଲି ହଁ।
ଆ କୁହନ୍ତୁ।
ନା ମୁଁ କହୁଥିଲି କି କାଲି ମୁଁ ଯାଇଥିଲି।
ହଁ।
ଚିକିତ୍ସାଳୟ ଯାଇଥିଲେ ତ ସେଠାରେ ଅଧିକରୁ ଅଧିକ ରୋଗୀ ସଂକ୍ରମିତ ରୁ ହିଁ ଯାଇଛନ୍ତି। ଆଉ ସେ ସଂକ୍ରମିତ ହଁ ଆଉ ସେ ସଂକ୍ରମିତରେ ବି କଣ କହିଲେ ନା ଛିଙ୍କ ଖାସ ତ ଠିକ ଅଛି। ବାକି ସେଟା ଅଧିକ ହେଲେ କଣ ହଉଚି ନା ଆଁ ଫୁସ୍ଫୁସ୍ ହୃତପିଣ୍ଡ ଆଡେ ବି ପ୍ରଭାବ ବହୁତ ପ କେଇଦଉଚି ତ ମୁଁ ବହୁତ ଜଣଙ୍କୁ ଦେ ଖିଲି ନା ସେମାନଙ୍କର ଛାତି ବହୁତ ବ୍ୟଥା ହଉଥିଲା। ତ ସେ ଡାକ୍ତର କହିଲେ ନା ଏଗୁଡାକ ବହୁତ ସଂକ୍ରମିତରେ ଚାଲିଚି। ତ ସେସବୁ ଟିକେ ଦେଖିକି ମାସ୍କ ବ୍ୟବହାର କରନ୍ତୁ। ଆଉ ଗରମ ପାଣି ପିଅନ୍ତୁ ଏସବୁ ବିଷୟରେ ସବୁ କଉଥୁଲେ। ଆଉ ଏଣ୍ଟିବାୟୋଟିକ ବ-ସବୁ କିଛି ଦେଇଥିଲେ ଆଉ।
ଆଛା ସେଇଟା ତ ସବୁଆଡେ ଘୁରି ବୁଲିଚି।
ହଁ ଠିକ୍ କହିଲେ ମେନ୍ ସବୁ ତ ମୁଖ୍ୟତଃ ହେଲା ମାନେ ବାୟୁ ସେଇଟାକୁ ତ ଆମେ କିଏ ରକିପାରିବାନି ଘର ଭିତରେ ରହିଲେ ବି ସେଇଟା ଆସିବ।
ହଁ ସେଇଟା ବି ସତ କଥା।
ହଁ ହଁ ମୁଁ ଏ ବିଷୟରେ ବି ଡାକ୍ତରଙ୍କୁ ପଚାରିଥିଲି। ତ ଡାକ୍ତର କହିଲେ ନା ମାନେ ମୁଁ ଏବେ ଯାହାକି କହିଲି ବାୟୁ ଦ୍ଵାରା ତ ପ୍ର-ବାୟୁ ପ୍ରଦୂଷିତ ଲାଗି ହେଇପାରେ ଘରେ ଥିଲେ ବି ସେଇ ଜିନିଷ ଟା ହେବ ହିଁ। ତ ତାଙ୍କେ କହିଲେ ନା ଆପଣ ବାହାରୁ ଯେତିକି ମାନେ ଆଶା କରନ୍ତି ଇଉମିନିଟି ପାବାର ତ ଭିତରୁ ବି ସେ ତିକି ଆପଣ ଦୁର୍ବଳ ନ ହେଇ ସବଳ ହୁଅନ୍ତୁ। ଯାହା ଦ୍ଵାରା କି ରୋଗ ପ୍ରତିରୋଧୀକ ଶକ୍ତି ବଢିବ। ତ ସେଇଟା ପାଇଁ ମୁଁ ପଚାରିଲି ନା କଣ କରିବା ଦରକାର ତ ତାଙ୍କେ କହିଲେ ନା ଘ-ଘରୋଇ ଯୋଉ କାଢା ବନାନ୍ତିନି
ହଁ ହଁ।
ହଁ ସେଇଟା ବନେଇକି ପିଅନ୍ତୁ। ବାକି ବେଶୀ ପିଅନ୍ତୁନି କାରଣ ସେଟା ବେଶୀ ପିଇଲେ ବି ଦେହ ଗରମ ହୁଏ।
ହଁ ସେତ କଣ କଣ ପକେଇବାକୁ ପଡୁଚି ସେ କାଢାରେ?
ଆ ବହୁତ କିଛି ତ ମୋର ମନେ ନାହିଁ ଯେତିକି ମନେ ଅଛି ମୁଁ ଜଣେଇ ଦଉଛି ଆପଣଙ୍କୁ। ଅ ଆପଣଙ୍କ ଘରେ ଡାଲଚିନି ଥିବ ସେ ଯୋଉ ବଡ ବଡ କାଠ ପରି ଦେଖାଯାଏ। ସେଟା ଡାଲଚିନି ହିଁ କୁହନ୍ତି ନା।
ହଁ ହଁ ଡାଲଚିନି।
ହଁ ଆଉ ତେଜପତ୍ର ଗୋଲମରିଚ।
ହଁ।
ହଁ। ଆଉ କିଛି କହିଥିଲେ ଗୋଟେ ତୁଳସୀ ପତ୍ର ବି ପକେଇ ପାରିବେ ସେଥିରେ।
ହଁ ଆଉ ଅଦା।
ହଁ ଅଦା ପକେଇବେ।
ହଁ।
ପାଣି ତ ଗରମ ପାଣି ପକେଇ ବେ ଜାଣିଛନ୍ତି।
ହଁ ହଁ।
ହଁ ଏତିକି।
ଏତିକି ଫୁଟେଇକିରି ସେଇଟା ଛାଣୀ କି ପିଇବାକୁ ନାଁ।
ହଁ ହଁ ଗରମ ଗରମ ତ ପିଇବେନି ଟି - କି ନଖ ଉଷୁମ ଥିବ ସେ ସେ ସେ ସମୟରେ ପିଇଦେଲେ ଚଳିବ।
ହଁ ଆପଣ ଖିଆ ଖାଇବା ଠିକ୍ କରୁଛନ୍ତି ନାଁ?
ହଁ ଖାଇବା ଠିକ କରୁଛି ପରନ୍ତୁ ଆଜି ଟିକେ ଡେରି ହେଇଗଲା ମୋର ଆଉ।
ଆଛା କଣ ପାଇଁ?
ଅ କାହିଁକି ନା ମୁଁ ଆପଣଙ୍କ ସହିତ କଥା ହୋଉଚି ତ ସେଥିପାଇଁ।
ଆଚ୍ଛା ହେଲେ ଆଜି କଣ ରୋଷେଇ ହେଇଚି?
ଆପଣ କେତେ ଥର ପଚାରିବେ ଏଇ ବିଷୟରେ?
ଆପଣ ଅ ଆପଣଙ୍କର ସେଇଠି କିଏ କିଏ ରହୁଛନ୍ତି?
ଆମର ଏଇଠି ଆମେ ବର୍ତ୍ତମାନ ଦୁଇ ଜଣ ଅଛୁ। ଅ ମୋ ସାଙ୍ଗ ଏବଂ ମୁଁ।
ଆଚ୍ଛା।
ମାନେ ମ ଅ ଆମ କକ୍ଷରେ ଆଉ। ଆମ କକ୍ଷରେ ଆମେ ଦୁଇ ଜଣ ଅଛୁ।
ଆଛା କେତେଟା କକ୍ଷ ଥିବ?
ଅଁ ଏଇଠି ମୋଟ ଏକ ଦୁଇ ତିନି ଚାରି ଆଉ ଉପରେ ତିନି ଆଠ ନଅଟା ନଅଟା ଅଛି ମୋଟ୍ ନଅ ଟା।
ଆଚ୍ଛା ଆଉ ଆପଣଙ୍କ ବାବା, ମମି ଏବେ ଆସିବେନି?
ହଁ ବାବା ତ ଏବେ ଆସିଥିଲେ ତାଙ୍କର ବି ସେଇ ବାୟୁ ପ୍ରଦୂଷିତ ପାଇଁ ଦେହ ଟିକେ ଭଲ ନଥିଲା।
ଆଚ୍ଛା।
କି ଯାଇଛନ୍ତି ଡା ଡାକ୍ଟର ଙ୍କୁ।
ଆଉ ଆପଣଙ୍କ ବଡ ମା କେମିତି ଅଛନ୍ତି?
ହଁ ବଡ ମମି ବି ଏବେ ଟିକେ ଭଲ ଅଛନ୍ତି ଆଗ ଅପେକ୍ଷା
ଆଚ୍ଛା ତାଙ୍କ ତାଙ୍କେ ସେଇଠି ରୋହୁଚନ୍ତି ନାଁ?
ହଁ ହଁ ତାଙ୍କେ ସେଇଠି ହିଁ ରହୁଚନ୍ତି।
ଆଚ୍ଛା ଆଉ ଆପଣଙ୍କ ଦୋକାନ କେମିତି ଚାଲିଚି?
ହଁ ଦୋକାନ ଭଲ ଚାଲିଚି ଟିକେ କଣ ପରନ୍ତୁ ବାବାଙ୍କ ଦେହ ଭଲ ନଥିଲେ ସେଟା ଟିକେ ଠିକ୍ ରୁହେନି ଆଉ। ଆପଣ ତ ଜାଣିଛନ୍ତି ବ୍ୟବସାୟ ବିଷୟରେ।
ହଁ ଜାଣିଚି।
ଆଉ କଣ କହୁଥିଲି ନା ଆପଣଙ୍କ ମମି ଙ୍କ ଦେହ କେମିତି ଅଛି?
ମମିଙ୍କ ଦେହ ବି ସେମିତି ହିଁ ଥଣ୍ଡା ପାଇଁ ଟିକେ ଖରାପ ଖରା ରହୁଛି ବାକି ମୁଣ୍ଡ ବଥେଇ ଥାଉଛି ବିନ୍ଧୁଛି ତ ଏମିତି ଚାଲିଛି ସମସ୍ତଙ୍କ ଦେହ
ଠିକ୍ ଅଛି। ଟିକେ ଯତ୍ନ ନିଅନ୍ତୁ ଆଉ ଯାହା କହିଲି ସେ କାଢା ବନାନ୍ତୁ ପିଅନ୍ତୁ ଆଉ ଯଦି ବି ହେବ ବ ଡ୍ରାଇ ଫ୍ରୁଟଶୁ ମାନେ କାଜୁ, ପିସ୍ତା ଆଉ ମଞ୍ଜିଗୁଡାକ ଆପଣ ତ ଜାଣିଥିବେ ବ୍ଲାକ ସିଡ୍ ମାନେ ଜହନି ମଞ୍ଜି। ବୋଇତାଳୁ ମଞ୍ଜି ସେଗୁଡ଼ାକ। ହଁ ସେ ସବୁ ଡ୍ରାଇ ଫ୍ରୁଟସ ରେ ଯାଏ ନା।
ହଁ ସେଜା ଖାଇଲେ କଣ ହବ?
ଆଉ ସେଗୁଡା ଖାଇଲେ ମାନେ ଦେହରୁ ଏବେ ଯେମିତି କିି ଅ ଆପଣ କିସ୍ମିସ୍ କଥା ଦେଖନ୍ତୁ। ଯଦି। ଅ ଶୁଣନ୍ତୁ ମୁଁ ଆପଣଙ୍କୁ ପରେ କଥା ହଉଛି।
ହଉ ଠିକ ଅଛି କିଛି କଥା ନାଇଁ।
ହଁ ଅ